ହାଲୋ।
ହଁ ଭୟସ ଆସୁଚି?
ହଁ ହଁ ୟସ ଆସିଲା ଏବେ ଆସିଲା।
କ୍ଲିୟର ଆସଚି?
ହଁ ପୁରା କ୍ଲିୟର ଆସୁଚି।
ହଁ ଠିକ ଅଛି କଣ କରୁଥ କରଚି କରୁଛନ୍ତି?
ଏଇଠି ଶୋଇଚି ଆଉ।
ହଁ ଖାଇ ସାରିଲେଣି?
ନାଇଁ ଖିଆ ପିଆ କିଛି କରିନି।
ଅ ଏ ବାର କଣ କରିଥିଲେ?
ଏଇଠି ଶୋଇଥିଲି ଆଉ। ଆଉ ତମ କଣ କରୁଥିଲ?
ମୁଁ ବି ଏଇଠି ବସିଥିଲି ଆଉ କଣ କରିବି। ବର୍ଷା ହଉଚି କିଛି କରିବାର ତ ନାହିଁ।
ହଁ କଣ ସକାଳେ ସବୁ ଖାଇଥିଲ?
ଆଜ୍ଞା
ମୁଁ କହି କଣ ସକାଳେୁ ସବୁ ଖାଇଥିଲ?
ସକାଳେ ଖାଇଥିଲୁ ରୁଟି ଭଜା।
ହୁଁ
ଅ ଖ ଖଡା ଭରେ ଖାଇଥିଲୁ ଭା ତାର, ଡାଲି ଆଉ
ଆଡ଼ୁ ଭର୍ତ୍ତା।।
ଲାଇନ ଆସିଲାଣି ତମର?
ହଁ ହଁ ଆସିିଲାନି ଏବେ ପଡେଇଯିବ। କେ ଜାଣି କଣ କଉଛି।
ମର ସକାଳୁ ଯାଇଛି।
ଏବେ ଯାଇକି ଆସିନାହିଁ?
ନା।
ଆମର କାଲି ରାତିରେ ଯାଇଥିଲା ଏବେ ଆଜି ଗୋଟେରେ ଆସିଲା। ବହୁତ ଲାଇନ କାଟୁଛି। ଆଉ
ଆଉ ତମର କାଲି ରାତିଠୁ ଯାଇଥିଲା ଲାଇନ।
ଆଜ୍ଞା।
ମୁଁ କହିଲି ଗୁହ କାଲି ରାତିଠୁ ଲାଇନ୍ ଯାଇଥିଲା?
କାଲି ଛଅଟାରୁ ଲାଇନ ଯାଇଥିଲା ଆଜି ଗୋଟେ ଆସିଲା। ଫୋନ୍ ସବୁ ସୁଇଚ୍ ଅଫ୍ ହେଇଯାଇଥିଲା।
ହୁ।
ଆଉ ତମେ ସବୁ କଣ କରୁଛ?
କଣ କହିଲ?
ଘରୁ ସବୁ କଣ କରୁଛନ୍ତି?
ଘରେ ସବୁ ଶୋଇଛନ୍ତି ମାଙ୍କ ଦେହ ଟିକେ ଭଲ ନାହିଁ। ହାତ ଟା ତାଙ୍କର ଯୋଉ ଇଏ ହେଇଯାଇଥିଲା ଟିକେ ପଡି ଯାଇଥିଲା ଗାଈ ଇଏ ପୁରୀଆ ଭିତରେ ଫୋପାଡି ଦେଇଥିଲା ଗାଈ ପଡିଯାଇଥିଲା। ସେଟା ଟିକେ ଆଡ ଥିଲା। ସେ ଟିକେ ବିନ୍ଧା ହଉଛି ଇକା ଟିକେ ଅମୃତ୍ୟଞ୍ଜନ ମାରିକି ଆସିଲି ଆଉ।
ହଁ ହଁ।
ହୁଁ ହୁଁ।
କେମିତି
ଏ ଏମିତି ଗାଈ କି ପୁରଉଥିଲେ ଘର ଭିତରେ ସେ ଗାଈ ଟାଣି ନେଇଗଲା। ଖୁସି ହେଲେ ତ। ଆରେ କଣ ଭଲଥିଲା ଏଇା ଟିକେ ଧୁଆ ଧୁଇ ଯୋଉ ବର୍ଷା ଦିନରେ ଟିକେ ଓଦା ହେଇଗଲା ସେଇଟା
ଏବେ ବର୍ଷା ହଉଛି ନା ସବୁ କାଦୁଆ ଜାଗା ଟା ଇଏ ହେଇଯାଉଛି। ମୁଁ ବି ମୋ ମାମୁଁ ବି ସେମିତି ଗାଡି ବାହାର କରିଥିଲେ ପଡିଗଲେ ଅଣ୍ଟାରେ ବାଛିଗଲା ତାଙ୍କର।
ମାନେ ଓଟା କଣ ହେଇଛି ତାଙ୍କର?
ହଁ ଇଏ ହେଇଯାଇଛି ଦବି ଯାଇଛି କହୁଛନ୍ତି।
ଓହୋ।
ସର୍ଜରୀ କରିବାକୁ କହୁଛନ୍ତି ସର୍ଜରୀ କର।
ତ ବି ଯାଇଛି ମାନେ ପୁଣିକା ସେଇକା ବହୁତ ପଇସା ଖର୍ଚ୍ଚ।
ହଁ ସେ କହୁଛନ୍ତି ଇଏ କର ସର୍ଜରୀ କର ସର୍ଜରୀ କଣ କରିଅ ସେ ରହୁଛନ୍ତି ଦୁବଇରେ ଯାଉଛି।
ହଁ।
କରିହବନି ସେ ମନ କରୁଛନ୍ତି। ଅଛନ୍ତି ସେମିତି ମୁଁ ସେଙ୍କ ନେବି। ହଁ।
ସେ କ ନେଲେ ଆମ ଘରେ ବି ସେମିତି ବୋଉ ଘରେ ଯ ହଉଥିଲା ସେକ ସେକ ନବୁ ବୋଲି ସେମତି ଇଏ ଗଲୁ ସେ କିଛି ମାନେ ଇଏ ହେଲାନି।
ସେଇଥିପାଇଁ କଣ ଏ ବି ପରିବେଶ ତାଙ୍କର ତ ଜୀବର ଅଛି। ହଁ କରିବା।
ଆଉ ଘରେ ସବୁ କଣ କରୁଛନ୍ତି।
ଘରେ ବଡ ବାଇ ଭଉଣୀ ଅଛନ୍ତି ସେଇ ଘରେ ରୁଟି ତିଆରି କରିଛନ୍ତି ତାଙ୍କ ଝିଅ ଅଛି ଖାଇବ ତ। ଛୋଟ ପିଲା ଅଛନ୍ତି ଖାଇବେ। ମୁଁ ଏଠି ବସି ଆଉ କଣ କରିବି। ହଁ
ହ କୁହ ଘର ଲୋକ ମାନେ ବାପା ବାହାରେ ଅଛନ୍ତି ନା?
ଉଁ ବାପା ଏଠି ରହୁନାହାନ୍ତି ବାପା ଯାଇକି ପଟନା ବିହାର ପଟନା ବି ରହୁଛନ୍ତି।
ଓଁ ହୋ।
ହ
ଆଉ ସ୍କୁଲ ସାଙ୍ଗ କି ମାନେ ଘର ପାଖରେ ଅଛନ୍ତି ସବୁ।
ହଁ ଦି ତିନିଟା ସ୍କୁଲ ଅଛନ୍ତି।
ବୁଲାବୁଲି କର ତାଙ୍କ ସହିତ
ଆଉ ମୋର ବେଶୀ ସାଙ୍ଗ ନାହାନ୍ତି ଦି ଚାରିଟା ଅଛନ୍ତି। ତାଙ୍କ ସାଙ୍ଗରେ ମୁଁ ବୁଲାବୁଲି କରେ ଗୋଟେ ଦିନ ବାହାଘର ହେଇଯାଇଛି। ଗୋଟେ ଏବେ ଜୁନ ରେ ବାହା ହେଲା ଜୁନ ତେର ତାରିଖରେ। କହୁଛି ଘରକୁ ଆସ କୋଉଦିନ ଯିବେ ସବୁ ମିଶିକି।
ଘରକୁ ଯିବ ବୁଲିବାକୁ।
ହୁଁ ତା ଘରକୁ ଯିବିବା ସେ ଡାକୁଥିଲା କହିହଥିଲା ଆସିବୁ ବିଲ ଯିବୁ। ଦେହ ଖରାପ ହେଇଗଲ ବର୍ଷ ବି ହଉଛି ବୋଉନାହିଁ ଯହା ଆସିବି। ଆସିବେ ଯଦି ଯିବୁ।
ହୁଁ ହୁଁ।
ହଉ।
ତମର ସେ ଯୋଉ ଛୋଟ ଛୋଟ ଥିଲେ କି କଣ ହେବି ତମର।
ଆଜ୍ଞା।
କହିଲେ ସେ ଛୋଟ ଛୋଟ କୁନି ପୁଅ ସବୁ ଥିଲେ ସେ କଣ ତମର।
ହ କଣ କହୁଛନ୍ତି ତମ ଭାଷାରେ ମୁଁ ତୁ ଜାଣିନି ଭଉଣୀ ଝିଅ କୁ।
ହୁଁ ତମେ ତାଙ୍କର ହବ
ମୁଁ ତାଙ୍କର ପିଇସି ନା ମାଉସୀ
ହ ହଁ ନାଇ ମାନେ ତମ ଭାଷାରେ ତମ ତାଙ୍କୁ କଣ ଡାକନ୍ତି ମାନେ ତମକୁ ସେ କଣ ଡାକନ୍ତି।
ସେଏ ମତେ ଖାଲା ଡାକୁଛନ୍ତି। ଆମ ପାଶରେ ଖାଲା ମୁଁ ତାଙ୍କୁ ଆମ ପାଶରେ ତାଙ୍କୁ କୁହାଯାଏ ଭାଞ୍ଜି।
ହୁଁ ହୁଁ ଆମର ଯୋଉ ଆମର ତାଙ୍କୁ ପୁତୁରା କୁହାଯାଏନା କଣ?
ଓହୋ।
ଆଉ ଭଞ୍ଜା ଭାଞ୍ଜି ଆମର କୁହାଯାଏ ଯାହାକୁ ନା ମାନେ ମାନେ ଭଉଣୀ ମାନେ ମୋ ବୋଉଙ୍କର ଭାଇ ଯଦି ଥିବେ
ହଁ।
ମୋ ବୋଉ ଙ୍କର ଭାଇ ଯଦି ଥିବନି ମୋ ମାମୁଁ ମୋ ମାମୁଁ ଙ୍କର ମୁଁ ହେବି ଭଣଜା।
ଓ ହଁ ସେ ଭଣଜା ସେ ତ ହଁ ସେମିତି ବା ସେତ ଆମ ଭ ଭଉଣୀ ଝିଅ ନା?
ହଁ ହଁ।
ତ ଭଣଜୀକୁ ସେଇ ଯୋଉ ଭାଣିଜୀକୁ କହୁଛନ୍ତି ଭଣଜା।
ଅ ହଁ। ହଁ ଭଲ ହେଇ ଯାଉଥିବ ତାଙ୍କ ସହିତ।
ହଁ ସେ ଏ ଦୁଷ୍ଟ ପିଲା ଛୋଟ ଯିଏ ଅଛି ବହୁତ ଦୁଷ୍ଟ ଟା।
ହୁଁ। ଘରେ ଖାଇବାକୁ ବନେଇ ସାରିଲେଣି ନା ନାଇଁ।
ଏଇୟା।
ମୁଁ କହିଲି ଖାଇବାକୁ ସବୁ ବନେଇ ବାନେଇ ସାରିଲାଣି?
ହଁ ହଁ ରୁଟି ସଇଲାଣି। ରୁଟି ଅଣ୍ଡା ଅଛି ଖାଇବୁ ଆଉ କଣ।
କିଲ ରୁଟି ଆଉ କଣ କଲେ ଖାଇ ବାକୁ?
ଅଣ୍ଡା ଅଣ୍ଡା।
ଓ ହୋ ଅଣ୍ଡା ତରକାରୀ ନା ଖାଲି?
ଖାଲି।
ହୁଁ। ଅଣ୍ଡା ତରକାରୀ ଟା ଭଲ ଲାଗେ ନା ଭୁଜିଆ ନା ଆମ୍ଲେଟ କଣ ତ ଭଲ ଲାଗେ?
ଆମ ତିନି ଭଉଣୀକୁ ଭୁଜିଆ ବହୁତ ଭଲ ଲାଗେ। ଭୂଜିଆ ଆମର ସବୁଠୁ ଭଲ।
ହଁ ଭୁଜିବା ଟା ମତେ ବି ଭଲ ଲାଗେ।
ହୁଁ ହଁ ଭୁଜିଆ ଆଉ ତରକାରୀ ବି ମତେ ବହୁତ ଭଲ ଲାଗେ।
ତମର କଣ ରଖିଛ କୁକୁଡ଼ା?
କୁକୁଡ଼ା ନାଇଁ ଆଗେ ଥିଲା ଏବେ ନାଇଁ।
ହୁଁ ହୁଁ।
ଏବେ କିଛି ରଖିନୁ ଆଗେ କୁକୁଡ଼ା ଥିଲେ ବହୁତ କୁକୁଟା ଥିଲେ।
ଏବେ ମାନେ କିଛି ମାନେ ଗାଈ କି ଛେଳି କିଛି ସେ ସବୁ ନାହିଁ।
ନାଇଁ ନାଇଁ କିଛି ନାଇଁ କିଛି ନାହିଁ।
ଓହୋ ସେ ଥିଲେ ତମେ ଆହୁରି ହଇରାଣ।
ତମର କୁକୁଡ଼ା ଅଛି
ନା ନା ଆମର ଖାଲି ଗାଈ ଅଛି। ଦିଟା ଅଛନ୍ତି ଆ ସେ ଗାଈ ଗୋଟେ ବାଛୁୁରୀ ଆଉ।
କିଣିକି ଆସୁଛି।
ଆମର ମୁଁ ଛୋଟ ବେଳୁ ମୋ ମା ରଖିଥିଲେ ମା ପରେ ମୋ ବୋଉ ଏବେ ରଖି କିଛନ୍ତି।
ଓହ। ବଢିଆ ଆଉ ଖାଉ ଖାଇବେ କେବେ?
ଖାଇବା ଏବେ। ଖାଇବା ହେଇନି ସେଇ ଦଶଟା ଖଣ୍ଡ ବେଳୁ ଖାଇବୁ ଆଉ।
ଶୋଇବ?
ଶୋଇବୁ ଶୋଇଲା ବେଳକୁ ସେଇ ଏଗାରଟା ଖଣ୍ଡେ ହେଇଯିବ। ଟିକେ କାମ ଅଛି ତ ଟିକେ ଡେରି ହବ ଆଜି ଆଉ ଆଜି ଟିକେ କାମ ସାରି ଶୋଇବାକୁ ପଡିବ।
ଓହୋ।
କାଲି ପୁଣି କୋଚିଂ ଷ୍ଟାର୍ଟ ହେଇଯିବ କୋଚିଂ କଲେଜ। କାଲି ପୁଣି ଯିବାକୁ ପଡିବ ହଁ।
କାଲି ମୋ ବି ବହୁତ କାମ ଅଛି ବଉକୁ ନେଇକି ଯିବି ନେଇକି ଆସି ସିବି
ବଉ କଣ ଆସିସାଇଲେ?
ନା ଆସିନାହାନ୍ତି କାଲି ଆସିବେ।
ଓ ତମେ କଣ ନେଇକି ଆସିବ ନା ସିଏ
ସିଏ ଆସିବେ ଆସିଯିବେ ମାମୁଁ ସାଙ୍ଗରେ ସିଏ ଅଧା ରାସ୍ତାରେ ଛାଡିଦେବେ। ମୁଁ ଯାଇକି ନେଇ ଆସିବି। ଇଷ୍ଟ କଟିରେ
ହଁ ଘର ପାଖାପାଖି ତମ ମାନେ ମାମୁଁ ଘର?
ନାଇଁ ନାଇଁ ଟିକେ ଲେଟ ରେ ଅଛି। ଠିକ ଅଛି ରଖିଦିଅ ପରେ କରିବି।
ଓହୋ।
କାଟି ଦେ।
ହୁଁ।